କଣ କରୁଚ ଭାଇ।
ଛାତ ଉପରେ ବସିକି ଟିକେ ପବନ ଖାଉଚି ଆଉ।
ଭଲ ଅଛ।
ହଁ ଭଲ ଚାଲିଚି ଭଗବାନଙ୍କ ମହିମାରୁ ସବୁ ଭଲ।
ଆଉ ତମେ ଗାଁ ର କୋଉଦିନ ଲୁଚିକି ପଳେଇଲ ଆଉ ଦେଖା ପ୍ରଦର୍ଶନ ଦେଲନି ପଳେଇଲ ଭିତରେ ଭିତରେ।
ଗାଁ ରେ ମୁଁ ଆସିବି କେତୋବୋଳେ ଯିବି କେତୋବୋଳେ ହେରା କେହି ଜାଣିବେନି କେତେ ଦିନ ରହିବି ବି ଜାଣିବେନି।
ଆଉ ରହିଲ ରହିଲ ରହିଥାନ୍ତ ଟିକେ ର ଏତେ ଦିନି ରହିଲ ଭୋଜି ଭାତ ଟିକେ କରିପାଇଲେନି ପଳେଇଲ କେନ୍ତି ଲୁଚିକି ଆଉ।
ଆସାହବନି ଯେତୋବୋଳେ ଇଚ୍ଛା ଯୋଉ ଦିନ ଇଚ୍ଛା ହେଲା ହେଇ ଦିନ ଆସିବୁ ନା ଆଉ କଁ ଫାଇଁକିନି ଇଚ୍ଛା ହେଲା ଆସା ହାଇଁକିନି ଇଚ୍ଛା ହେଲା ଚାଲ କାଲି ଇଚ୍ଛା ହବ ମାନେ କାଲି ଚାଲିବି
ଓ ହୋଉ ଆଉ କଁ କୋହୁଚ।
ଭୋଜି କରିବା ନା କଁ କାଲି ଗୋଟେ ତ ବୁଧବାର ପଡୁଚି କାଲି ମୁଁ ଯାଉଚି ଗାଁକୁ।
ସତରେ।
କାଲି ଫାଇନାଲ୍ ଭୋଜିି ଗୋଟେ ହେବତି।
ହଁ ହବ ଆସ।
ଫାଇନାଲ୍।
ହବ କାଲି ଆସ ସତରେ ଆସିବ ନା କଁଯେ।
ହଁ ସତରେ
ଆଉ ବିରିୟାନ ଟା କରିବା ବୋଲି ପେଣ୍ଡିଙ୍ଗି ଥିଲା ପଳେଇଆସ।
ହୁଁ ରେଡି।
ନାଇଁ ମାନେ ମୁଁ ସତରେ ପଚାରୁଚି ଖାଲି କଲ ପାଇଁ ନୁହଁ।
ନାଇଁ ମୁଁ କଲ ପାଇଁ ନୁହଁ ମୁଁ ବି ସତରେ କହୁଚି।
ଆଉ କାମ ନାହିଁ କି ଏବେ।
କାମ ଅଛି ନା କାମ ନାଇଁ।
ଆଉ ପଳେଇ ଆସିବାକୁ କେନ୍ତୁ କୋହୁଚୁ।
ହାଇଁକି ଇଚ୍ଛା ହବ ଚାଲିବି କଁ ସକାଳୁ ଉଠିକି ଉଡ଼ିକି ଆସିବି କଁ କାମ ଯେମିତି ହବା କଥା କାମ ହବ
ସତରେ ପଳେଇଆସ। ଆସ କାଲି ଗୋଟେ କରିବା ବିରିୟାନୀ ଟେ କରିଦବା କାଲି ପଳେଇ ଆସ।
ପାଣିିପାଗ ଠିକ ରହିବ ଚାଲିବି। ତିନିଟା ବେଳକୁ ବାହାରିବି ସେଇଠି ସାଢେ ପାଞ୍ଚଟା ବେଳକୁ ପହଞ୍ଚିବି। ସାଢ଼େ ପାଞ୍ଚ୍ ଟାରେ ଯାହା ଦବ ରେଡି ରେଡି ହବା‌ କଥା ଯଦି ରେଡି ହବ ସକାଳୁ ଉଠିଲା ଛ ଟାରେ ଆସିଲେ ପୁଣି ଏଠି ନଟା ଳକୁ ପହଞ୍ଚିକି କାମ ଯେମିତି କରିବି ଆଉ କଣ ଅସୁବିଧା।
ହଁ ମୁଁ କାଲି ସକାଳୁ କାମ କରିଦେଇ କାମ ସାରି ଦେଇ ପଳେଇ ଆସିବୁ ଜଲଦି ଆଉ କଣ।
ହୁଁ ମୁଁ ସକାଳୁ ଯାଇକି କାମ କରିବି ଦିଟା ବେଳକୁ କାମ ବନ୍ଦ କରିିବି ତିନିଟା ବେଳକୁ ଚାଲିବି ଆଉ।
ହଉ ଆସ ତାହେଲେ ମୁଁ କହିଦେବି ଏମାନଙ୍କୁ ସବୁ କରିଦେବା କାଲି ବିରିୟାନୀଟେ ଆଉ।
ହୁଁ ଓହୋ ବିରିୟାନୀ ଟା କେମତି କଣ ହଉଚି? ଟିକେ ପ୍ରୋସେସ୍ ଟେ କହିବ କି?
କହିଲ ମୁଁ କଣ
ହଁ ହେଇଟା କହୁନ କେମିତି ବିରିୟାନି ଟା ବନା ହବ?
ବିରିୟାନୀ ହବ ଆଗ ସବୁ ଚୁନ୍
ଚିକେନ୍ ବିରିୟାନୀ।
ଚିକେନ୍ ବିରିୟାନୀ ବନେଇବ ମଟନ ବିରିୟାନୀ ମତେ ପସନ୍ଦ ନାହିଁ। ଚିକେନ୍ ବିରିୟାନୀଟା ବି ଭଲ ଲାଗେ। ଆମେ କେତେ ବଳେ କରିବା? ଆମେ ତାଙ୍କେ ଦୁଇ ତମେ ଦୁଇ ପାଞ୍ଚ ଜଣ କରିବା ପାଞ୍ଚ ଛଅ ଜଣଙ୍କ ଲୋକ ଧର।
ହୁଁ।
ଛଅ ଜଣ ହେଲେ ଆମର ଗୋଟେ ଚାଉଳ ଲାଗିବ ଗୋଟେ ସାତଶ ଗ୍ରାମ୍ ଭଳିଆ ବିରିୟାନୀ ଚାଉଳ
ଳ ପାଇବ?
ହେଇଯିବ ମ ଅଧିକ ହେଲେ ଖାଇପାରିବେନି ଫୋପଡା ଫିଙ୍ଗା କରିବେ।
ହଁ ହେଇଯିବ। ଏଇ ଛ ଜଣ
ଆମେ ଚିକେନ୍ ଅଧିକା ଆଣିବାନି ହାରିକି କି ଚିକେନ୍ ଆମେ ଅଧିକ ଆଣିବାନି ହାରିକି। ଆମେ ତ ନିଜେ ଖାଇବା ଆଉ କଣ ଦୁ କାନ ଭଳିଆ ହେଇଚି ନା କଣ ଯେ ଖାଲି ଚାଉଳ ଅଧିକ ଚିକେନ୍ ଚାରି ପିସି ଚିକେନେ ଆଣିବ ହାରି ଛ ଜଣକୁ ଆଡେ ଦେଢ କିଲୋ ଭଳିଆ ଚି କେନ୍ ଆଣିବା ହାରି ଯା ଜଣଙ୍କୁ ଅଢେଇଶ ଲାଖେ ଚିକେନ୍ ଏକାଳେ ପଇଲା।
ହୁଁ।
ହୁଁ ଚିକେନେ ଆଣିଆହାରି ଦେଢ କିଲୋ ହବ ଚାଉଳ ସା ତଶ ଆଠଶ ଦେଖିକି ଆଣିଆ ଯାହା ସେ ସବୁ
ପୁରା ଯେମିତି ଯେମିତି ଏଜାକ୍ଟ ଯେମିତି ହଉଚି ସେନ୍ତି ବନା ହବ ଯେନ୍ତି ହୋଟେଲରେ ଯେମିତି ଖାଉଥିଲେ ଟେଷ୍ଟେ ସେଇ ଭଳିଆ। କିନ୍ତୁ ସେମ୍ ପଡିବ ସେମିତି ପଡିବା କଥା ପଡିବ ହଁ।
କହୁଚି ପ୍ରୋସେସ୍ ଟା ଶୁଣୁ ଆଗ କେନ୍ତି କଣ। କଣ କଣ ଆସିବ ମ ଆଇଟମ ଏକାଥରେ ତା ଅନୁସାରେ କହୁଚି ଆଉ।
ହୁଁ।
ଆସିବ ଚାଉଳ ଗୋଟା ଆଠଶ ସାତଶ ଆଠଶ ଆଣିବା।
ହଁ।
ଚିକେନ୍ ଆସିବ ଚିକେନ୍ ଆସିବ ଗୋଟେ ଆମର ଦେଢ କିଲ।
ହଁ ଚିକେନ୍ ଦେଢ କିଲ।
ପିଆଜ କିଲେ
ହଁ ପିଆଜ କିଲେ
ପିଆଜ କିଲେ କି ପିଆଜ ଅଧିକ ଆସିପାରେ କଚମ୍ବର ପୁଣି ହବ ନା ପିଆଜ ଅଧିକ ଆସିପାରେ।
ପିଆଜ ହଁ ଦହିଟାବି ଆସିବ ନା?
ହୁଁ ହେଲା ଦହି ଗୋଟେ ଦି ପ୍ୟାକେଟ।
ହଁ।
ଆଉ ଭାତ ପାଇଁ ମେନ୍ ହଉଚି ଘିଅ ଟିକେ ଆଉ ଭାତ୍ ଚାଉଳ ଆଉ ଗୋଟା ମସଲା ସେତିକି ଭାତ ହେଇଗଲା।
ହୁଁ ଆଉ ଫୁତ୍
ତାପରେ ହଁ ସେ ପୁଦିନା ଲେମ୍ବୁ ସେରା ପଡିବ ଟିକେ ଟିକେ ଆଉ କଣ?
ହୁଁ।
ତାପରେ ଚିକେନ୍‌ ହଉଛି ଆମର ସବୁ ମସଲା ହଳଦୀ, ଧନିଆ, ଜିରା ତା ପରେ ଚିକେନ୍‌ ମସଲା ଲଙ୍କାଗୁଣ୍ଡ ଲୁଣ ସବୁ ଯେମିତି ଆସିବା କଥା ମସଲା ଅଦା ରସୁଣ ପେଷ୍ଟ ଆଉ ତା ବାହାରେ ଆସିବ ଆମର ଫ୍ରାଇଡ ରାଇ ଯୋଉ କର ଓନିଅନ୍‌ ଟାକୁ ଫ୍ରାଏ କରାହବ ପିଆଜଟାକୁ
ଆସେ ଯେ ଟିକେ ତେଲରେ ଛଣା ହବ ନା କଣ ତେଲ ଛଣା ଛଣା ହୁଏ ପାଇଁ ପୁଣି ତେଲ ଆସିବା ଆହୁରି।
ତେଲ ଗୋଟେ ଦରକାର ହବ ବୋଧେ ତେଲ ଆମର ଯାହାହେଲେ ଗୋଟେ ଅଧ ଲିଟର ଦରକାରହବ।
ହଁ।
ରିଫାଇନ୍‌ ତେଲ ରିଫାଇନ୍‌ ତେଲ ଛାଣି ସେ ଛଣା ତେଲ ହିଁ କରିଦବା ତରକାରୀ ଆଉକାଇଁ ଅଧିକ ତେଲ ଆଣିକି ନଷ୍ଟ କରିବା। ତେଲ
ହଁଁ, ନାଇ ରିଫାଇନ୍‌ରେ ଚିକେନଟା ଭଲ ଲାଗେନି ସୋରିଷ ତେଲଟା ଭଲ ଲାଗିବ।
ଭଲ ଲାଗେ ମାରାଟ କରି ରଖିଦେଲେ ଭଲ ଲାଗିବ କିଛି ଅସୁବିଧା ନାଇ ନହେଲେ ଚିରାଗ ଆଣିବ ସୋରିଷ ତେଲ ଗଟେ ଦୁଇଶହ ଟି ଆଣ୍ଡେ ହେଇଯିବ ଗଟେ କଣ ହଁ ହଁ। ହେଲା କି ପ୍ରଥମେ ଆଗ ପିଆଜଟାକୁ ଛଣା ହେଇକି ଅଲଗା ରଖାଯିବ।
ହଁ।
ତାପରେ ଏପଟେ ଚିକେନ୍‌ କୁ ଆଣିକି ଭଲ ସେ ଧୋଇକି ତାକୁ ମେରିନେଟ କରାହବ ସେଥିରେ ପକାହବ ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ ତେଲ ଟିକେ ତାରେ ଦହି ଅଦା ରସୁଣ ପେଷ୍ଟ ହେଲା ଏତିକ ସବୁ ପକେଇକି ପୁଦିନା ଧନିଆ ପେଷ୍ଟ। କରା ହବ କଞ୍ଚା ଲଙ୍କା ପକେଇକି ସେଇଟା ଚିକେନ୍‌ ପକାଇକି ମାରିନଟ କରି ରଖା ହଇଯିବ ଅଲଗା।
ହଁ।
ହେଲା ତାପରେ ପିଆଜ ଛଣା ହେଇଗଲା। ତାର ହବ ଭାତ ଭାତରେ ଆଗ ଘିଅ ଛୁଙ୍କ ଦିଆହବ। ତାପରେ ପଡ଼ିବ ଘିଅରୁ ଘିଅ ଉପରେ ପଡ଼ିବ ଗୋଟା ମସଲା। ତାପରେ ପଡ଼ିବ ଚାଉଳ ହେଲା ଚାଉଳ, ଚାଉଳକୁଜା ପାଣି। ପାଣିଟା ଫୁଟିଲା ପରେ ସେଥିରେ ପଡ଼ିବ ଲେମ୍ବୁ ଟିକେ କାଟିକି ଗୋଲିଆ ଗୋଲିଆ କରି ପକାଅ ଲେମ୍ବୁ କାଟିକି।
ହଁ।
ହଁ। ତାପରେ ହବ ଆମର ଚାଉଳ ପଡ଼ିବ ଚାଉଳଟା ଏମିତି ମାନେ ଗଟେ ସେଭେଣ୍ଟି ପର୍ ସେଣ୍ଟ ସିଝିଲା ଭଳିଆ ହେଇଥିବ କଡ଼ାହେଇ ଯିବ ତାପରେ ଆଉ
ମାନେ ସେ ଅଧିକ ସିଝି ଗଲେ ହବନି ନାଁ କଣ?
ମାନେ ଅଧିକ ସିଝିଗଲେ ପୁଣି ଆଉଥରେ ଯେତେବେଳେ ଦମ୍ ଦେବା ପୁଣି ଆଉ ଥରେ ଯାଉ ହେଇଯିବ ନା? ହଁ ଫିଫିଟି ପର୍ସେଣ୍ଟ ସିକ୍କଟୀ ସିଭେଣ୍ଟୀ ପର୍ସେଣ୍ଟ ହେଲା ପରେ କାଢ଼ା ହେଇଯାଏ
ହଁ।
ହଁ ସେଟା କାଢ଼ିକି ରଖା ହେଇଯିବ। ତାପରେ କରାହେବ ଚିକେନ୍‌ଟା ଆଉ ଚିକେନ୍‌ ଟା ପାଇଁ କିଛି ନାହିଁ ପୁରା ସିମ୍ପୁଲୁ ଆଗ ତେଲରେ ପକା ହବ। ହଁ ନାଇଁ ନାଇଁ ଏଇଟା ମାରିନେଟ ହେଇଛି ନା ଏଥିରେ କିଛି ଆଉ ପଡ଼ିବନି ଖାଲି ତେଲ ତେଲରେ ପିଆଜ ଫୁଟା ହବ। ପିଆଜ ରେ ମଉଳା ପରେ ଡାଇରେକ୍ଟ ପୁରା କଷା ପାଇଁ ପେଷ୍ଟ ହେଇଥିବ ପେଷ୍ଟ ଟା। ସେଇ ସବୁ ଦିକ ଚିକେନ୍‌ ସହିତ ପେଷ୍ଟ ପାଇଁ ସବୁ ଢଳା ହଇକି ମେରିନେଟକରା ହଇ ଥିବ ସେଇଟା ଡାଇରେକ୍ଟ ଢଳା ଯିବ ଆଉ କିଛି ପଡ଼ିବନି।
ହଁ।
ପିଆଜ ଟା କଷିବ କଷିକି ପୁରା ଚିକେନ୍‌ସିଝି ସାରିଲା ପରେ ସେଥିରେ ଦିଆହବ ଯୋଉ ଭାତ ଛଣା ହେଇଥିବ ସେ ଭାତର ଯ ପେଜଟା ଇଏ ସେଇ ପାଣି ଟା ଦିଆହବ ଏଇଥିରେ ଗ୍ରେଭି ପାଇଁ ଗ୍ରେଭି ଟା ମୋଟା ହବ। ହୁ ସେତିକି ସେତିକି କାଢ଼ିକି ତାର ଚିକେନ୍‌ କଢ଼ାହବ ଆଉ। ତାପରେ ଭାତ ଯେମିତି ଦେବା କଥା ପ୍ରଥମେ ତଳେ ଦିଆ ହବ ଭାତ ହେଲା। ପ୍ରଥମେ ଦିଆହବ ସରି ପ୍ରଥମେ ଦିଆ ହବ ଚିକେନ୍‌ ର ଜୁସ୍ ଟିକେ, ତାର ଭାତ ଗୋଟେ ଲେୟାର ତ ପରେ ଚିକେନ୍‌ ଲେୟାର।
ଦେଇକିନାଁ ମୁଁ ଗୋଟେ ଦେଖୁଥିଲି ମୁଁ ଗୋଟେ ମୋବାଇଲ୍‌ ଦେଖୁଥିଲି। ଗୋଟେ ସି ହେଇଥିଲା ପରେ ବଡ଼ ହଣ୍ଟ କରାହବ ସେ ଛୋଟ ଗିନାର ନଉଛନ୍ତି ନିଆଁ ଅର୍ଡର ଟେ ନଉଛନ୍ତି। ଆଉ ଏଥିରେ ଲବଙ୍ଗ, ଡାଲଚିନି କିମିତି ବାଗେଇକି ଚ୍ଛେପ ଦେଇକି ଗୁଆ ଘିଅ ଟେ ପକେଇକି। ଭିତରେ
ହଁ ହଁ ସେଇଟା ଯୋଉ ତୁନ୍ଦୁରୀ ତନ୍ଦୁରୀ ଫ୍ଲେବରଟା ଦେବା ପାଇଁ ସେ କରୁଛନ୍ତି ସେଇଟା ଆଉ।
ବଢ଼ିଆ ନ ନଙ୍ଘା
ହଁ ତନ୍ଦୁୁରୀ ଫ୍ଲେବର୍ ଟା ସେଟା ତାଉ ତନ୍ଦୁରୀ ଜିନିଷ ଯୁ ଆସୁଚି ସବୁ ସେମତି ନୁହଁ।
କାଲି ଆମର ଗୋଟେ ସେଇଟା ଗୋଟେ ହଉ ଗୋଟେ ବାଡିଆ ଆଇଟମ୍ ଟେ।
ହଁ କରିବା ଆଉ। ଆ ପରେ ସେଥିରେ ଏମିତି କରିଦେଇି ଗାର୍ଲିିସିଙ୍ଗ ହବ ଉପରେ ଆମର ଯଦି ଡ୍ରାଇ ଫ୍ରୁଟ। ପକେଇବା ପକେଇବ ନହେଲେ ନାଇ ଫ୍ରାଏଡ ଅନିଅନ ପଡିିବ ଆଉ। ଅଦାର ଯୋଉ ପେ ଆମର ଇଏ କାଟିକି ରଖାଇଥିବା ଧନିଆ, ପୁଦିନା। ଆଉ ଚିକେନ୍ ରେ ଯୋଉ ବିରିୟାନୀ ମସଲା ଟିକେ ଟିକେ ଛିଞ୍ଚା ହ ହେବ ଆଉ। ଦିଆ ହେବ ବୋଲେ ଯୋଉ ଅତରଟା ଦିଆ ହଉଚି କିି ଅତର ଟା ବିରିଆନୀ ଅତର ସେଇଟା ପକେ ପକେଇବାନି ମ ସେରା ପକେଇବାନି।
ନାଇଁ ବିରିୟାନୀ ଆସୁ ବିରିୟାନୀ କଲର ଯୋଉ ପଡ଼ିବନି କଲର ଯେମିତି ବିରିୟାନୀ ଟା ହଉଛି ଟୋଟାଲ ଆମେ ହେମିତି କରିକି ଖାଇବା। ଆଉ ବିରିୟାନୀ ଆମେ କିଣିକି ଖାଇବା ଆଉ ଏମିତି ତିରି ର ଫରକ ତ ହେଇଥା ହିଁ ରହିଯାଉଛି।
ହଁ ଆପଣ ପକେଇବା ଆଉ ଥରେ ପକେଇଲେ ପକେଇଦବା, କଲର ପକେଇବା କଲର ଆଣିକି ମିଶେଇଦେଇକି ପକେଇଦବା।
ଯାହା ଯାହା ପଡୁଛି ସେମିତି ପକେଇବା ହେମିତି ଖାଇବା।
ଏତିକି ତ ଜିନିଷ ଯାହା କହିଲେ ଆଉ ଖାଲି ଯାହା ଅତର ପକେଇବା କଥା ଅତର ପକେଇ ଦେଲେ ହେଲା ତ ଆଉ କଣ ଆଉ କଣଟେ ପଡୁଛି କି?
ହଁ ସେମିତି କରାହବ ଖିଆ ହବ, ଆଉ ସା ଚିକେନ ଜାଗାରେ ନନ୍ ଭେଜ ବିରିଆନୀ ଭେଜ ବି ଆହୁରି ବଢିଆ ଲାଗୁଚି ଟେଷ୍ଟ।
ଭେଜ୍ ବିରିୟାନୀ କୁ ସେଟା ବିରିୟାନୀ କହିବାଟା ଭୁଲ ଜାଣିଲୁ କି ସେଇଟାକୁ ପଲଉ କହିବା କଥା ପଲଉ।
ପଲଉ ନା ଭେ ଯିଏଦରେ ରାଇସ୍ ତମ କହିଲା ବେଳେ ଚାରିଶ ଗ୍ରାମ ଜଣେ ଶହେ ଗ୍ରାମ ଅଛି। ସେଥିରେ ଜଣକେ ଶହେ କାମ ରାଇସି ଆଉ ବାକି ସବୁୁ ମାନେ ପନିପ
ଏଁ ଜିନିଷ ଟା ବିରିୟାନୀ ର କିଛି ବି ଭଲ ଲାଗେନି ବା
ଭଲ ଲାଗୁନି ଚିକେନଟା ରେ ଯଦି ଭାତରେ ମସଲାରେ ହବ ଆର ଯେମିତି କଣ କହିଲ? ଅଧିକ ଟିକେ ପନିର, ଛତୁ ଟିକେ ଦିଅନ୍ତି ଅଧିକା ଟିକେ ଗ୍ରୀନମ
ସାଧା ବିରିୟାନୀରେ ଆସିବନି ଗ୍ରେଭି ନା?
ଗ୍ରେଭିରେ ଯେନ ଖାଲି ଲାଗିକି ଥିବ। ହେଇଥିରେ ଗେଭି ଟା ଲାଗିଥିବ। ଟେଷ୍ଟ ତାର ବି ଗୋଟେ ଅଲଗା ଭଲ ହେଇଥିବ।
ହଁ ମୋତେ ସାଧା ବିରିୟାନୀ ଟିକେ ସେତେ ପସନ୍ଦ ନାହିଁ ମୋତେ ବାକି ଚିକେନ ବିରିୟାନୀ ହିଁ ପସନ୍ଦ। ହଉ ତମେ ତାହାଲେ ଆସିବ କାଲି କହୁଚ ନା କଣ?
ହଁ କାଲି ତାହାଲେ ଯିବି ନା ବିରିୟାନୀ ଟେ ଯଦି ଖାଇକି ଆସିବି।
ଫାଇନାଲ ସେଇଟା ହେଲା ଆଉ କଚୁମ୍ବର୍ ତ ମତେ ବନେଇ ଆସିବ ଆଉ କଣ ମ।
ହଁ କଚୁମ୍ବର ତ ସେ ଦହିରେ ହବ ଆଉ କାକୁଡି ଫାକୁଡ଼ି ପକେଇକି ଶାଲ୍ଡ଼ ଭଳିଆ କରିକି ଖାଲି ଟିକେ ଏରା
ନାଇଁ ସେଟା ଇଏ କରିଦେବା ଗ୍ରେଟ କରାହେବ ଯୋଉ ଗ୍ରେଟର ଆସୁନି କି।
ମାନେ
ଗ୍ରେଟ ରେ ଗ୍ରେଟ କରିଦେବା ଯୋଉ ଆସୁନି ମାନେ ପୁରା ସରୁ ସରୁ ସରୁ ସରୁ ଘଷା ହେବ ଗୋଟେ ଏମିନ୍ତି ଆସୁ ନି ମେସିନି ଭଳିଆ। ସେଥିରେ କଲେ ଏଇଟା ଭଲ ଲାଗିବ ସେଥି ପରେ ଏମିତି ଘଷା ହବ ଘଷିକି ସେଥିରେ ପଡିବ ଟିକେ ଆମର ଗୋଲମରିଚ ଗୁଣ୍ଡ ଟିକେ ଆଉ କଳା ଲୁଣ ଟିକେ। ସେତିକି ଆଉ କିଛି ନାହିଁ ହୁଁ।
ହଁ ଆଉ ରେଡି ଆଉ।
ସେତିକି ହବ ଆଉ। ଆଉ ତମେ ତାହେଲେ କାଲି କେତେବେଳସିକି ଆସିଵ?
କାଲି ମୁଁ ସେ ତିନଟା ବେଳକୁ ବାହାରିବି।
ହଁ ଫୁଣି ଏଠୁ କେତେ ଘର ଜାହାହେଲେ ବି କେତେ କିଲୋମିଟର ହଉଛି?
ଆମର ଏଇଠୁ ଶହେ ଆଠ ଦଶ ପଡିଯାଉଛି।
ହେ ତିିନଟାରୁ ବାହାରିଲେ ଆସିକି ଛଅଟା ଭିତରେ ପହଞ୍ଚିଯିବ ନା କି।
ହୁଁ ସାଢେ ପାଞ୍ଚଟା। ସାଢେ ପାଞ୍ଚଟା ପହଞ୍ଚିଲା ବେଳକୁ ଆଉ ତ ସାଢେ ପାଞ୍ଚଟା ପହଞ୍ଚିଲା ବେଳକୁ ତ ଖେଳ ହଉଛି। ନାଁ କଣ ସାଢେ ପାଞ୍ଚଟା ବେଲକୁ ଖେଳ ହଉଥିବ।
ହଁ ହଉ ହଉ ରଖୁଛି ମୁଁ ତମେ ଆସ କାଲି ଆସିଲେ କଥା ହବା ଆଉ। ମୁଁ ଲିଷ୍ଟ ବନଉଛି ଆଉ।